ଭାଇ
ହ୍ୟାଲୋ।
ହ୍ୟାଲୋ ଆମେ ଏ ଜୟ ଜଗନ୍ନାଥ କଣ କରୁଛ?
ନାଇଁ ବସିବା କଥା ଆଉ କଣ ଖବର ତୋର?
ଆ ସେମିତି ଭଲ ଆଜି ସକାଳୁ ପାଗଟା ବହୁତ୍ ଭଲ ହେଇଛି ସେଇଥିପାଇଁ ଆଉ।
ହଁ ଆଜି ଖରା ଟିକେ ନାହିଁ
ଓହୋ ଯା ହଉ ଫୋନ୍ ରେ ଭଲ ନ୍ୟଚୁରାଲ୍ ଟ୍ୟୁନ୍ ଶୁଣିବାକୁ ପାଉଛି ଆଉ।
ଆଉ
ମୁଁ କହିଲି ନ୍ୟାଚୁରାଲ୍ ଟ୍ୟୁନ୍ ଶୁଣିବାକୁ ପାଉଚି ତୁମ ଫୋନ୍ ରୁ। ଆବାଜ୍ ରୁ ଆଉ ଏବେ କୋଉଠି ଘରେ ନା ଗାଁ ରେ? ସରି ମାନେ ଓହୋ ତ ମତେ ସେଆଡେ ଗରମ ହଉନଥିବ ଏତେ ଅବଶ୍ୟ। ଗଛ ଲତା ଏରିଆ। ଆମ ଏରିଆ କୁହନା ତାତୁଥୁବ।
କେତେ ଡିଗ୍ରୀ ହେଇଯାଉଚି କି?
ଆ ବୟାଳିଶ ତେୟାଳିଶ୍।
ହଁ ହୁଁ।
ଆମ ଏରିଆ ପ୍ରବଳ ଗରମ ହଉଛି।
ଆଉ କଣ ଖିଆ ପିଆ ହେଇଥିଲା?
ଖିଆ ପିଆ କିଛି ହେଇନି ଖାଲି ଏଇ ବିସ୍କୁଟ ଫିସ୍କୁଟ ଖାଇକି ରହିଛି ଦେଖାଯାଉ ତାପରେ କଣ ଖାଇବି ଆଉ ଗାଧଇ ପୂଜା ସାରେ ତାପରେ ଖାଇବା ଆଉ ଏଇଆ ଆଉ।
ଆଉ କୁଆଡେ ଯାଇଥିଲ ମାର୍କେଟ ଫାର୍କେଟେ?
ଆ ମାର୍କେଟ୍ ଯାଇନି ସକାଳୁ ଉଠିକି ଟିକେ କାମ ଧନ୍ଧା ସାରଦେଇକି। ଟିକେ ଘର କାମ ଚାଲଛି ସେପଟେ ଦେଖି ସାରିକି ତାପରେ ଏଇ ଆସିଛି। ବସେ ଆଉ।
ଆଉ ରଜ ପାଇଁ କଣ ପ୍ଲାନ୍?
ରଜ ପାଇଁ କଣ ପ୍ଲାନ୍ କରିବା କିଛି ତ ନିଜକୁ ଫୁରୁସ୍ଟେ ମିଳୁନି ତାପରେ। କ୍ୟାରିଅରରେ ସକ୍ସେସ୍ ହେଇଗଲେ ତାପରେ ସବୁ କିିଛି ଭଲ ଲାଗିବ।
ହୁଁ ପୋଲସଲ ସବୁ ସେପଟରେ କିଛି ଦଉନିକି?
କିଛି ଦେଇନି କିଛି ଆସିନି।
ଆଉ ତମ ରଜରେ କଣ ଟାଉନଟର ଡ୍ରେସ୍ ଫ୍ରେସ୍ ପୁରା।
ଡ୍ରେସ୍ ତ ଅବଶ୍ୟ ମୁଁ ଏବେ କିଛି କି କରିନି ଏପଥର।
ଏ ବର୍ଷ କେହି ବି କରିନାହାନ୍ତି କିନ୍ତୁ ପୁରା କହିବାକୁ ଗଲେ ଟ୍ରେଣ୍ଡ ଟା ଚାଲଛି ଆଉ। ଫର ତ ପୁରା ଭରା ଭରା ଚାଲଛି ତ ସେଇ ଟାଉନ୍ରରେ ଯେତେ ସବୁ ଦୋକାନ ଅଛି।
ହଁ ମୁଁ ଅବଶ୍ୟ ଅନଲାଇନରେ ସପିଙ୍ଗ କରେ ମୁଁ ଏତେ ଅଫଲାଇନରେ ଯାଏନା ଆଉ। କିଏ ଯିବ ସେଠିକି ହଜାର ଥର ଦେଖିବ କନଫ୍ୟୁଜ୍ ହଉଥୁବ। ତାପକ୍ଷା ଅନଲାଇନ ରେ ଥରେ ଦେ ପାଞ୍ଚ ସାତଟା ସାର୍ଟ ଭିତରୁ ଥରେ। ଚୁଜ୍ କରିଦେଇକି ମଗେଇ ଦିଅ। ଆଉ ମୁଁ ଯେତିକି ବି ଅନଲାଇନରେ ସାର୍ଟ ପ୍ୟାଣ୍ଟ ମଗେଇଚି ମୋର ସବୁ ଭଲ ପଡ଼ିଛି କିଛି ଖରାପ ବି ପଡିନି। ଆଟଲିଷ୍ଟ୍ ଦୋକାନରୁ ଯେତିକ ଜିନଷ ଆଣୁଚି ଖରାପ ପଡ଼ିଯାଏ ମୋର।
ହଁ।
ସେଇ ହଉଛି କଥା।
ତା ତାଲେ ରଜର କିଛି ନାହିଁ ପ୍ଳାନ୍ ନାହିଁ?
ନା ଦେଖାଯାଉ ଗୋଟେ କୁଆଡେ ଚଲବା ଚାଲନୁ କୁହ?
ରଥଯାତ୍ରା ଆଇଲାଣି ପୁରୀ ଫୁରୀ ଆଡେ ଯିବା କି?
ନିଶ୍ଚିିତ ଯିବା।
ଆ ରଥଯାତ୍ରାରେ ତ ଭିଡ ପ୍ରବଳ।
ହୁଁ ରଥଯା ଯେ ଜଗନ୍ନାଥ ମନ୍ଦିର ସବୁବେଳେ ଭିଡ। ଠାକୁରଙ୍କର ଭକ୍ ହଁ ହଁ। ପ୍ରବଳ ଲୋକ ଆସନ୍ତି ଆଉ ଠାକୁରଙ୍କର ଭକ୍ତି ବହୁତ୍।
ମାନେ ଆମ ଓଡ଼ିଶା ଭିତରେ ଯେତେ ମନ୍ଦିର ଅଛି ସମସ୍ତେ ଓଡ଼ିଶାର ଲୋକ ହିଁ ଜାଣନ୍ତି। କିନ୍ତୁ ପୁରୀ ଜଗନ୍ନାଥ ମନ୍ଦିର ଓଡିଶା ବାହାରେ କଣ ଇଣ୍ଡିଆ ବାହାରେ ବି ସମ ସ୍ତେ ଜାଣନ୍ତି ଫରେନର୍ ବି ଆସନ୍ତିନି କି ବିଦେଶୀ। ତାଙ୍କର ଆଉ ଯେ ଆମଠାରୁ ଅଧିକ ଭକ୍ତି।
ହଁ।
ଆଉ ପଦାରେ ସବୁ ପଦାରେ ବି ରଥଯାତ୍ରା ହୁଏନି କି?
ହଁ ହଁ। ହୁଁ ନିଶ୍ଚିତ ଏବେ ପୁରୀ ଭଳିଆ କେହି କରିପାରିବେନି।
ନା। ପୁରୀର ମାହୋଲ ଅଲଗା ଆ। ହଁ।
ବାରିପଦା ଆମର ସେକେଣ୍ଡ୍ ରଥଯାତ୍ରା ଆଉ କିଏ ତାପରେ ଆଉ ଯୋଉ। ଯାହା ରହିଲା ଆଉ ତ ପୁରୀ ପୁରୀ ଆଉ ପୁରୀ ଭଳିଆ କେହି କରିପାରିବେନି
ଆଉ ସମୁଦ୍ର ଫମୁଦ୍ର କୂଳା ଆଡେ ଯିବା
ହଁ ନିଶ୍ଚିତ ସମୁଦ୍ର ଆଡେ ଯିବା କୋଣାର୍କ ଅଛି ଲୋକନାଥ ମନ୍ଦିର ଅଛି ତା ପାଖକୁ ଆଉ କିଛି ବାଟ କଲେ ଚିଲିକା ଆଉ
ହଁ ସେଇପଟ ସେଇ ରୁଟରେ ବୋଧେ
ହଁ ହଁ ବୟାଳିଶ କିଲୋମିଟର
ଆ ହା ଚିଲିକା ନାଇଁ ସେଇଟା କେଉଁ କୋଉ ଡିଷ୍ଟ୍ର୍ଟରେ ଯାଉ ଚିଲାଟା ଗଞ୍ାମ ନା କଁଥିରେ
କୁ ଲାଗିଛି ସେଟା ସେଟା ତ ଡିଷ୍ଟ୍ରିକ୍ଟରେ କୁହାହେବନି ହେଟା କୁ କଣ କୁହନ୍ତି ମନେ ପଡୁଥା ଟା ପୁରୀକୁ ପୁରା ଲାଗିଛି ବୟାଳିଶ କିଲୋମିଟର ପା
ହଁ ଆଉ
ଆଉ ଆଉ କଣ କରିବା ଏଆ ଚାଲିଛି ଆଉ
ଦେହପା ସବୁ ଠିକ ଠାକ
ହଁ ଦେହ ପା ଭଲ ଅଛି।
ଆଉ ଏମସି ଫେମ୍ସି ପାଇଁ କଣ ପ୍ଲାନ୍ ହବ ନା କିଛି ନହିଁ
କରୁଛି ତ ଦେଖାଯାଉ କ ହଉଛି ଦେଖାଯାଉ
ସବୁ ମିଶିକି ଗୋଟେ ଜାଗାରେ ଆଡମିଶନ୍ କରି ଦବାକି ଡିଷ୍ଟଟାନ୍ସ ରେ କରିଦେଲେ ଆହୁରି
ଜିଓ ବି ନା ପ୍ରାଇଭେଟ
ଏ ଗଭର୍ଣମେଣ୍ଟ କଲେ କଣ ତତେ ଡିଷ୍ଟାନ୍ସ କିଛି ଦେବେ କି
ନା
ଆଉ ଡିଷ୍ଟାନ୍ସ ସୁବିଧା ମାନେ ତୋର ମାନେ ରେଗୁଲାର ତୁ ଯଦି କଲେଜ ଯିବୁ ତାହେଲେ ଗଭର୍ଣ୍ଣମେଣ୍ଟ ତ ପାଇଁ ବେଟ ଟର ଅଫସନ ରହିବ।
ଆ ରେଗୁଲାର ମୋ ମତରେ କଲେ ଭଲ ସେ ତା ମତରେ। ଭିତରେ ସ୍କିଲ୍ ଶିଖିବୁ ତା ଭିତରେ ଉ -ଡିଗ୍ରୀ ବି ହେଇଯାଇଥିବ।
ଆରେ ଦେଖ ଏମିତି ବି ତୋର ଦେଖି ଏମସିଅ। ଟା ନର୍ମାଲ ଯଦି ତୁ ଯେକୌଣସି କଲେଜରେ ଗୋଟେ ସିଲାବସ୍ ଉଠେଇ ପାରିବୁ। ଅନଲାଇନରୁ। ଆ ସିଲା ବସ ଉଠେଇକି ତୁ ଚାହିଁଲେ ଅଳ୍ପ ଅଳ୍ପ ପଢାପଢି କରିପାରିବୁ। ଖାଲି ଏକ୍ଜାମ କ୍ଲିୟର୍ ପାଇଁ ଯଦି ପଦା ଯାଇକି ତାରି ଭିତରେ ଗୋଟେ କୋର୍ସ ବି କରୁଛୁ। ତୋର କୋର୍ସ ସରିଲା ଭିତରେ ଏମସିଏ ପ୍ଲସ୍ ଏଇ କୋର୍ସ। ମିଳିଥିବ ଆଉ। ଏମ ସିିଏ ପରେ ବି ସେମିତି ଛୁଆ ଏମିତି ବି ବୁଲୁଛନ୍ତି ସେମିତି ବି ବୁଲୁଛନ୍ତି ଭୁବନେଶ୍ୱରରେ କେତେ କଲେଜ ହେଲାଣି କହିଲୁ। ଗଭର୍ଣ୍ଣମେଣ୍ଟ ପ୍ରାଇଭେଟ ମିଶିକି କେତେ। କଲେଜ ହେଲାଣି କେତେ ବିଟେକ ରହିଲା କୌଣସି କମ୍ପ୍ୟୁଟର ସାଇନ୍ସର। ଆରେ ବି ଏସ୍ ସି କମ୍ପ୍ୟୁଟର ସାଇନ୍ସ ଏମିତି ବି ସି। ଟିଏ ଆଇଟି ଆହୁରି ହ ହଁ ଆଇ ଟି ଏ ମ୍ ବି ଅଛି ହଁ ଇନଫର୍ମେସନ୍ ଟେକ୍ନୋଲୋଜି ମ୍ୟାନେଜମେଣ୍ଟ ଗୋଟେ ସେଇଟା। ଆ ସେ ଅଛି ଆମର ବି ଛୁଆ ଚିହ୍ନା କଟକ ଠାରୁ ଆରମ୍ଭ କଲେ ଭୁବନେଶ୍ୱର ଯେ ହଜି ମାନେ। ଦଶ ହଜାର ଛୁଆ ପର ବର୍ଷ ବାହାରୁଥିବେ। ଦଶ ହଜାର ଛୁଆଙ୍କୁ ଆଉ ଦଶ ହଜାରରେ ପ୍ଲେସମେଣ୍ଟ ମିଳୁଥିବ କି।
ନା।
ଆଉ।
ମେନ୍ କଥା ହେଲା ହଁ ସ୍କିଲ୍ ମ୍ୟାଟର୍ ତ ଟ୍ୟାଲେଣ୍ଟ କଣ ଅଛି ହଁ। ଟ୍ୟାଲେଣ୍ଟ ଯଦି ଅଛି ତାହେଲେ ଚାକିରି ମିଳିବ ଟ୍ୟାଲେଣ୍ଟ ନାହିଁ ତ କିଛି ନାହିଁ। ହୁଁ ହୁଁ ହଁ ହଁ। ତା ଅପେକ୍ଷା ପ୍ରୋଜେକ୍ଟକୁ କେମିତି ଭଲ ସେ ଶିଖିବ ତା ସେଇ ଏଥିରେ ଧ୍ୟାନ ଦେଲେ ଆହୁରି ଲାଭ ଅଛି।
ଓମ୍ ଗୋଟେ ମଝିରେ ପ୍ଲାନ୍ ଠିକ ଟାକ୍ ଧରିଥିଲା।
ହଁ।
ଯେ କୋର୍ସ ଫୋର୍ସ ଗୋଟେ ନେଇ ଯାଇ କଲେ ବ ପଦାର ଆମ ଛୁଆ ବି ବହୁତ ଯାଇ କଲେଣି ହାଇଦ୍ରାବାଦରେ ବାଙ୍ଗାଲୋର ରେ ମେଲ ଆଇଟି ହବ ତ ସବୁ ସେଇଠି।
ହଁ ହଁ ହଁ।
ଟିଭି ଯାଇ ସବୁ କୋର୍ସ ଫୋର୍ସ କଲେଣି ପଦାରେ।
ଆଜିକାଲି ତ ଏଜୁକେସନ୍ ତ ପୁରା ବିଜନେସ୍ ପାଲଟି ଯାଇଛି।
ଆ।
କିଛି ତ ଆଉ ଏଯୁ ଏଜୁକେସନ୍ ତ ପୁରା ବିଜନେସ୍ ପାଲଟି ଯାଇଛି।
ହଁ ଏଜୁକେସନ ତ ବିଜନେସ ପାଲଟି ଯାଇଛି ବଟ ଆଉ କଣ କରିବା ତାକୁ। ସମସ୍ତେ ଦୌଡ଼ୁଛନ୍ତି ତୋତେ ବି ଦୌଡ଼ିବାକୁ ପଡ଼ିବ।
ଆଉ ଦୌଡ଼ିବା ପଡିବ ଠିକ କିନ୍ତୁ ଏଇ ତାଙ୍କୁ କଣ୍ଟ୍ରୋଲରେ ନୁହେଁ। ନିଜ କଣ୍ଟ୍ରୋଲରେ ଧାଇଁଲେ ଲାଭ ଅଛି।
ହଁ ମାନେ ତାଙ୍କ ପ୍ଲାନ୍ ତୋର ଗୋଟେ ଅଲଗା ପ୍ଲାନ୍ ଥିବ।
ହଁ। ସେଇ ତ ହଉଛି କଥା।
ଦେଖିଆ କ ହଉଛି।
ହୁଁ ହୁଁ।
ଆଉ କଣ କହୁଛୁ କ?
ଆଉ କଣ କରିଆ ଏୟା ଆଉ। ଆଉ ଆଉ ତୁମେର କଣ ଆଜି ସକାଳୁ ପ୍ଲାନ୍।
ସକାଳୁ କଣ ଏ ଉଠିକି ବସିବା କଥା ଉଠିକି ଏମିତି ଜଳିଖାଆ ଟିକେ ଖାଇଥିଲୁ।
ହଁ।
ତାପରେ ହେ ଟିକେ ଆଜି ପାଗ ନରମ ଅଛି ରଜ ଆସିଲାଣି। ଛୁଆ ସବୁ ଗୁଡ଼ିଫୁଡ଼ି ଉଡ଼ଉଛନ୍ତି ଦେଖିବା କଥା ଟିକେ ଟିକେ ହାଲକା ପବନ ବି ଦେଉଚି ଖରା ବି ଏତେ ନାହିଁ।
ଗୁଡ଼ି ଉଡ଼େଇବାରେ ମଜା ମୋର ଛୁଆବେଳେ ଥିଲା ଆଉ ନାହିଁ ସେ ଗଲା।
ନା ନା ଛୁଆ ବେଳେ ଥିଲା ଏବେ ଯୋଉ ଛୁଆ ଗୁଡା ସେମାନେ କହିବେ ମୁଁ କଣ ଉଡଉଚି। ହଁ ମାନେ ସିଏ ଯୋଉ କଳା ସଂସ୍କୃତି ସବୁ ବୁ଼ଡି ଗଲାଣି।
ହଁ ମୁଁ ଆଗରୁ ବହୁତ ଗୁଡି ଉଡେଇଛି। ଏବେ ତ ଡ୍ରୋନ୍ ଜମାନା ଆଉ ଡ୍ରୋନ୍ ଉଡେଇବା ଲୋକ ଜାଣିଲେଣି ଆଉ ଗୁଡି କିଏ ଉଡେଇବ। ବାସ ହଁ ଟେକ୍ନୋଲଜି।
ଆଉ ଦୋଳି ଫୋଳି ଗାଁ ରେ ଖେଳୁଛନ୍ତି ନା
କାଇଁ ଆଉ ଏରିଆରେ କାଇଁ ଦୋଳି? ସେଇ ସେଇ ଗାଁ ଭିତରକୁ ଗଲେ ସେ ଦେଖାହେବ ହେଇ ଦୋଳି ଲାଗିଛି ହେଇ ବନ୍ଧା ହେଇଛି ଖେଳୁଛନ୍ତି।
ହୁଁ।
ସେ ଟିକେ ଅତି ମାନେ କମ୍ ଇଏ ଭିତରକୁ ଗଲେ ଜଣାପଡ଼ିବ ନହେଲେ ଏଠି ନାହିଁ। ଏଠି ଦୋଳି କାଇଁ ଏଠି ଖାଲି ହେଲା ଯାହା ପିଠା ଖାଇବେ ବୁଲିବେ ସଇଲା ଆଉ କିଛି ନୁହେଁ।
ରଜରେ ଫେମସ୍ କଣ ପୋଡ଼ପିଠା ତ ଆଉ କଣ?
ହଁ ହଁ। ତତେ ପୋଡ ପିଠା ଭଲ ଲାଗେ ମତେ ନା ମତେ ଭଲ ଲାଗେ ନାଁ।
ଆ ତୁ ଆମ ସଂସ୍କୃତିକୁ ବୁଡ଼େଇ ଦେଉଚୁ ଭଲ ଲାଗୁ ନ ଲାଗୁ।
ମତେ ଭଲ ଲାଗେନି ମତେ ଅନ୍ୟାନ୍ୟ ପିଠା ଗୁଡା ବହୁତ ଭଲ ଲାଗେ। କାହାକୁ କଣ ପସନ୍ଦ ସେଟା କଣ କହି ହବ।
ହଁ ସେଟା ତ ଠିକ୍ କଥା ତଥାପି ଆମ ରଜ ରେ କଣ ପୋଡପିଠା ତୁ ସବୁଦିନ ତ ଖାଉନଥିବୁ। ସେ ପିଠା ତ କେବଳ ରଜରେ ହିଁ ହୁଏ।
ଏ କେତେ ଥର ଘରେ ପୋଡ ପିଠା କରିଛନ୍ତି ମତେ ଜମା ଭଲ ଲାଗେ ନାଁ ମୁଁ। ଆଉ କରିବାକୁ ମନା କରୁଚି। ଓଭାନା ଆଣି କରିଥିଲେ ମୁଁ। ମୋର ଇଟଲି ଏ ଏଣ୍ଡୁରି, ଗି ପିଠା ଆଉ, ଏଇ ତିନିଟା ତ କମ୍ପଲସରି ଆଉ।
ହୁଁ ହୁଁ ଏଣ୍ଡୁରି ତ ତୋର ଅଷ୍ଟମୀରେ।
ହଁ।
ଗି ପିଠା ଯେତେବେଳେ ନାହିଁ ସେତେବେଳେ କରିଦିଅନ୍ତୁ।
ହଁ ଆଉ ଚକୁଳି ଚକୁଳି ମୋର ସବୁଠୁ ବେଷ୍ଟ ହଁ। ୟାଠୁ ଆଉ ସୁନ୍ଦର ଖାଇବା କଣ ହଁ ହଁ ନିଶ୍ଚିତ ଛେନା କାକରା ମୋର ସବୁଠୁ ବେଷ୍ଟ।
କାକରା।
ହଁ ସେ ପୁରରେ ଛେନା ପଡ଼ିଥିବ କାକରା ହବ ଓହୋ। ତା ଟେଷ୍ଟ ଆଉ କେହି ଦେଇପାରିବେନି।
ନାଁ।
କହିସାଇଲେଣି ପାଟିରୁ ଲାଳ
ସେ ଜିନିଷ ସବୁଦିନ କରିକି ଖାଇପାରିବୁ।
ହଁ ଏ ମୋର କାକରା ମୋର ବହୁତ ଫେବରାଇଟ। ଛେନା କାକରା, ସବୁଠୁ କାକରା ଭିତରେ ତ ଆମର ଛତିଆ କାକରା ସବୁଠୁ ବେଷ୍ଟ। କିନ୍ତୁ ହେଲେ କଣ ହେଲା ସବୁ ସମସ୍ତେ। ଛତିଆ କାକରା ଠିକ୍ ସେ କରିପାରୁନାହାଁନ୍ତି, ସେକଉ ଗାଁ ଭିତରକୁ ଗଲେ ସେ ଠିକ୍ ସେ କରୁଚନ୍ତି।
ତ ହୁମା ହଁ ଯୋଉ ରାସ୍ତା ସେଗୁଡାକ ବି ହଁ ହଁ ଠିକ୍ ଠିକ୍ ମୁଁ ବି ଏଥର ଦି ତିନି ଥର ଭେଟ ଜୋଟରେ ଆଣିଚି ଏ ବଟ, ଇଏ ସେ ଫିଲିଙ୍ଗ ଦେଇପାରୁନାହିଁ।
ହଁ ସେଇବା ଏ ଗଳି ଭିତରକୁ ଗଲେ ସେମାନେ ବିଭିନ୍ନ ପ୍ରକାର କରନ୍ତି ଆଉ, ଟେଷ୍ଟ ଥାଏ ଆଉ ଏ ମାନେ ଖାଲି ରାସ୍ତା ସାଇଟିରେ ଛାଡ଼ ଖାଲି ଚିନି ଶିରା ମୋତେ ଲାଗେ ସେଗୁଡ଼ା।
ମତେ ବହତ ମିଠା କରିଦିଅନ୍ତି, ସିଏ କେବଳ ବେପାର ଆଶାରେ ନହେଲେ ଆଉ କିଛି
ହଁ ହଁ ହଁ।
ସବୁ ବେପାର ହେଲାଣି ଆଉ ଲୋକ ଆଉ ସଠିକ ଜିନିଷ ଟା ପାଇବା ବି ଭାରି କଷ୍ଟ ହେଇଯାଉଛି।
ଗୋଲାପଜାମୁ ମୋର ସବୁଠୁ ଫେବରାଇଟ ମିଠା ଭିତରେ, ଲୋଭ ହେଲା ଥରେ ଉଠେଇଲି ସେ ଗୋଲାପ ଜାମୁ ଘରକୁ ଆଣିଛି ମହୁହା ହେଇଗଲା। ମୋତେ ଯାହା ଚିଡା ଲାଗିଲା କହନା କହନା ସେଇ ଯୋଗୁ କହିଲେ
ଠକିବା ଆଶାରେ ରହୁଛନ୍ତି ଆଉ।
ହଁ ବା ସେଇଆ। ମୁଁ କହିଲି ମୁଲି ନା ସେ କହିଲେ ଯେବେ ଯାହା ଆଣିବୁ ଖାଲି କାକେରା ଛଡା ଆଉ କିଛି ଆଣିବୁନି। ମହମ୍ ଆଣୁନି ଆଉ ମୁଁ ବି ଆଉ ଇଚ୍ଛା
ଜିନିଷ ନିଜେ ବନେଇ ଖାଇବା ପଦାରୁଆଣିବା କଷ୍ଟ ଆଉ ଦି ନିଜେ ବନେଇବାକୁ ହେଲେ ପେସେନ୍ସ ଦରକାର ଧୈର୍ଯ୍ୟ ନହେଲେ ଆଉ ନିଜେ
ହଁ ହଁ। ଏୟା ଛତିଆ ଭିତରକୁ ଗଲେ ସେ ଠାକୁରଙ୍କ ମନ୍ଦିର ପାଖାପାଖି କି ସେଇଠି ଭଲ କାଳେ କାକରା ମିଳୁଚି। ମୁଁ କିନ୍ତୁ ଯିବି ଯିବି ବୋଲି ଯାଇପାରୁନାହିଁ।
ଆସିବୁ ଯଦି କହିବୁ। ଯଦି ଏକୁଟିିଆ ଆସିବୁ କହିବୁ କାରଣ ଆମ ଏଇ ରୁଟ୍ ତ ଯିବାକୁ ପଡ଼ିବ ନା ଛତିଆ ତମକୁ।
ହଁ ହଁ।
ଏଇ ହରିପୁର ଦେଇ କୁଆଖିଇତ ଦେଇକି ତମ ସେଇପଟେ ଯିବ ଆଉ।
ତୁ କଉଥିରେ ଯାଇଚୁ କେବେ ସ୍କୁଟିରେ ତୁ ସ୍କୁଟିରେ ବୋଧେ ଯାଇଚୁ?
ମୁଁ ସ୍କୁଟିରେ ତ କଟକ ପର୍ଯ୍ୟନ୍ତ ଯାଇଚି। ଏ ଥରେ ଯୋଉ ଏକ୍ଜାମ ହଉଥିଲା କି ଏକ୍ଜାମ ଯୁ ଚାଲିଥିଲା ସି ୟୁ ଟି ପି ଜି
ହଁ ହଁ ହଁ।
ଆ ରୋହିତ ର ମୋର ପଳେଥିଲୁ ସ୍କୁଟି ନେଇକି ଜଗ ଆମର ଥିଲା ସାତଟା ରେ ଏକ୍ଜାମ୍ ଆଉ କଁ ବସ୍ କେମିତି କଁ ଧରିବି?
ହଁ।
ଆ ପାଞ୍ଚଟା ସାଢ଼େ ପାଞ୍ଚଟାରୁ ସ୍କୁଟି ଧଇଲୁ ଏକା ଘଣ୍ଟାଟେ ଭିତରେ ଆରାମରେ ଯାଇକି ପୁରା ପ୍ର ପର ଲୋକେସନ ଉପରେ କାରଣ ତୁ ଯଦି ବସ୍ ଫସ୍ ଯିବୁ ଯୋଉଥିରେ ତ ଷ୍ଟାଣ୍ଡ ରେ ଓହ୍ଲେଇବେ ନା ଆଉ ସେଠୁ ସେ ଜାଗା ଉପରେ ପହଞ୍ଚିଲାକୁ ତତେ ଅଟୋ ଖୋଜ ଇ ଖୋଜିବା ଅପେକ୍ଷା ପାଇଁ ଗୋଟେ ଗାଡିଟେ ନେଇଗଲେ ନିଜ ପ୍ରତି
ହଁ ହଁ ଜଗତପୁରୁରେ ପଡେନା ସେ ସେଣ୍ଟର ତାର ଇଷ୍ଟିଚିଟୁ ହଁ ସେଇତି ତ ସବୁ ତ